ମନ୍ଦୁ କଣ କରୁଚ।
ବନ୍ଧୁ ଭଲ ଅଛି ବନ୍ଧୁ ଏତେ ଦିନ ପରେ କଣ କଲ୍ କଲ। ବନ୍ଧୁ।
ବନ୍ଧୁ କଣ କରୁଚ।
କେନା ସକାଳୁ ଉଠିକି ଟିକେ ଝାଡା ଆଜି ହଉଥିଲି ସକାଳେ। ଟିକେ ଚୁଡ଼ା କଦଳୀ ଖାଇକି ଟିକେ ବଇଚି ଆଉ।
ତାହେଲେ ବସିଚ ତମେ।
ଆଜ୍ଞା।
ଆଉ ଚୁଡା କଦଳୀ ଖାଇଲ ଚୁଡାରେ କଣ ଅଛି ଜାଣିଛ?
ଚୁଡାରେ ତ ଆଜ୍ଞା ସବୁ ଅଛି ଭିଟାମିିନ ତ ସବୁ ଅଛି।
ଚୂଡ଼ାରେ ସ୍ନେହ ସାର ଅଛି। ପେଟକୁ ଥଣ୍ଡା ରଖିବ ମନକୁ ଶାନ୍ତି ରଖିବ। କଦଳୀରେ କଣ ଅଛି ଜାଣିଚ?
କଦଳୀ ଆଜ୍ଞା ମୁଁ ଜାଣିଚି ଆଜ୍ଞା।
ଭିଟାମିନ୍ ଭି ଟୁଏଲ ଅଛି।
ଆଜ୍ଞା
ଦେହକୁ ସୁସ୍ଥ ରଖିବ ମଜବୁତ ରଖିବ ମାଇଣ୍ଡ ଫ୍ରେଶ୍ ରଖିବ।
ଆଜ୍ଞା
ଆଉ ଚୁଡା କଦଳି ଗୁଡ ଖାଉନା ଚିନି କାହିଁ ଖାଉଛ
ନାଇଁ ଚିନି ଟା ନ ଖାଇଲେ ହବନି ଚୁଡା କଦଳୀ
ଚିନି ଟା ସ ସୁଗାର ପାଇଁ ବହୁତ ମାନେ କ୍ଷତିକାରକ ତୁମେ ଗୁଡ଼ ଖାଇବ। ଗୁଡ଼ ଖାଇଲେ ଦେହ ଠିକ ରହିବ ସୁସ୍ଥ ରହିବ। ସବଳ ରହିବ। ବୁଝିଲ।
ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଚୁଡ଼ା ଗୁଡ଼ କଦଳୀ କ୍ଷୀର।
ଏତେ ଜିନିଚ ଖାଇଛନ୍ତି ମାନେ ଭିଟାମିନ ଭଲ ଆଇଥିବ।
ହଁ ଭିଟାମିନ୍ ବି ଟୁଏଲଭ ଭିଟାମିନ୍ ଇ ଏମ୍ ସବୁ ଅଛି।
ଆଜ୍ଞା
ଆଉ କଣ କହୁଛ କୁହ? ଆଉ ବନ୍ଧୁ ରଥଯାତ୍ରା ଆସୁଚି ଆପଣଙ୍କଣ ପୁରୀ ଯିବେ ବୋଲି କହୁଥିଲେ
ଆଜ୍ଞା ପୁରୀ ତ ଚାହୁଁଥିଲି ଯିବି ବୋଲି ବଡ ଭାଇ ହେରିଆ ସବୁ ପଚାରୁଛି ତାଙ୍କୁ
ଆଜ୍ଞା
ସ ଆ ଆଥରକ ଯାଇଥିଲେ ମୁଁ ତାଙ୍କ ଏତ ଯାଇନଥିଲି ମତେ ପଚାରିଲେ ଯିବୁ ମୁଁ କହିଲି ନାଇଁ ଦେଖିବା ଆଥରକ ତମ କଲେ ମୁଁ ଯିବି ଆଉ।
ଏଥରକ ତାହେଲେ ଠାକୁରଙ୍କ ପାଖକୁ ଚାଲନ୍ତୁ ପୁରୀ ଭଳିଆ ଜେଗାକୁ ପ୍ରଥମ ଥର ଆପଣ ଯଦି ଯିବେ ଭାଇମାନଙ୍କ ସାଙ୍ଗରେ କେତେ ଖୁସି ଲାଗିବ ଆପଣ ଆଗରୁ ବି ଯାଇଥିବେ ହେଲେ ଭାଇ ମାନଙ୍କ ସାଙ୍ଗେ ପ୍ରଥମ ଥର ଯିବେ
ଆଜ୍ଞା ତମେ କୋଉଥିରେ ଯିବ ଆଜ୍ଞା
ଭାଇ ମାନେ ଆମେ ସବୁ ଟ୍ରେନରେ ଯିବୁ ଆପଣ କଣ ଆମ ସାଙ୍ଗରେ ଯିବେ?
ଆଜ୍ଞା
ଯଦି ଆପଣ ଆମ ସାଙ୍ଗରେ ଯିବେ ଆଠଶହ ଟଙ୍କା ଆଣି ଆମକୁ ଡିପୋଜିଟ୍ କରିବେ ଆମ ଯୋଉ ଅଛି।
ଆଜ୍ଞା
ହୁଁ ଆମ ଗ୍ରୁପ ନେ ଆଣି ଆଠଶହ ଟଙ୍କା ଡିପୋଜିଟ୍ ଆଁ ଆଠଶହ ଟଙ୍କା ପ୍ରଦାନ କରିବେ। ଆଠଶହ ଟଙ୍କା ଆପଣ ଦେଲେ ଆ ଆପଣଙ୍କର ଆମେ ତିନି ଓଳିର ବ୍ୟବସ୍ଥା ଖାଇବା ସହିତ ଟ୍ରେନର ଯିବା ଆସିବାର ଟିକେଟ
ଆଜ୍ଞା
ତା ସହିତ ଘର ଭଡ଼ା ମଧ୍ୟ ଆମେ ଆପଣଙ୍କୁ ପ୍ରଦାନ କରିବୁ। ଗୋଟେ ଦିନ ରହିବେ ଆଠଶହ ଟଙ୍କା ଦେବେ।
ଆଜ୍ଞା ତମେ ଏଥର ଯୋଉ ବାଉଡାରେ ଯିବ ନା ଏଥରେ ରଥଯାତ୍ରା?
ନାଇଁ ଆମେ ଏଥର ଗୁଣ୍ଡିଚା ରେ ଯିବୁ।
ଗୁଣ୍ଡିଚା ଫାଷ୍ଟ
ନାଇଁ ଗୁଣ୍ଡିଚା ଯାଇହ ନ ଯାଇ ହେବ ନହେଲେ ବାହୁଡ଼ାରେ ଯିବୁ।
ଆଜ୍ଞା ବାଉଡାରେ ତ ଗଲେ ଭଲ ଲୋକ ଟିକେ ଫାଙ୍କା ହେଇଥିବେ।
ନାଇଁ ଲୋକ ଭିଡ ଲୋକ ଭିଡ ରହିବ ପୁରୀ ଜଗନ୍ନାଥ ଠାକୁରଙ୍କ ପାଖରେ ଏ ରଥଯାତ୍ରା ବର୍ଷେ ମାନେ ଦୁଇଶହ କୋଟି ଟଙ୍କାର ରଥ ହବ ଠାକୁର ସେ ରଥରେ ଚଳିବେ ସେ ରଥ ଥ ପୁଣି ଭଙ୍ଗା ହବ ବୁଝିଲ ଆଉ ସେମିତି କିଛି କଥା ନୁହଁ ତମେ ଚାଲ ଭିଡ ସବୁବେଳେ ଥିବ କିନ୍ତୁ ଭିଡକୁ ଜ ଯଦି ବ୍ୟାଡ ଡେ ନା ଆପଣ ଠାକୁରଙ୍କୁ ଦେଖିବେ ତ ଆପଣଙ୍କ ଜୀବନ ଧନ୍ୟ ହେଇଯିବ।
ଆଜ୍ଞା ଆର୍ଥରବି ଆଜ୍ଞା ଆମେ ଯାଇଥିଲୁ ବଡ ଭାଇ ତିନି ଜଣ।
ଆଜ୍ଞା।
ଯାଇଥିଲୁ ମୁଁ ସବା ଆଗରେ ଦେଖିଲି।
ଆଜ୍ଞା।
ସବୁ ଅଲଗା ଅଲଗା ହେଇଗଲୁ ଆମେ, ତିନି ଜଣ। ଅଲଗା ଅଲଗା ହେଇକି ଦେଖି ସାରିଲା ପରେ ଲାଷ୍ଟକୁ ବଡ଼ଦାଣ୍ଡରେ ଆସିକି ପହଞ୍ଚିଲୁ।
ଆଜ୍ଞା।
ବଡ଼ଦାଣ୍ଡ ରେ ଦେଖିଲା ବେଳକୁ ସିଏ ମତେ ଖୋଜିଲା ବେଳକୁ ମୁଁ ଆସି ବଇଛି ବସିକି ମୋର ବଇଛି ସିଏ ତାଙ୍କର ତାପରେ ଆସିକି କହିଲେ ଏଠି ବଇଛୁ। ତାପରେ ଭିତରକୁ ଗଲି ପ୍ରସାଦ ଖାଇଲି ଠାକୁରଙ୍କର।
ଆଜ୍ଞା।
ଜଣକୁ ଆମେ ପାଇଲୁନୁ ସିଏ ତାର ପଦାରେ ଥିଲା। ଆମେ ଦି ଜଣ ଯୋଉ ବଡ ଭାଇର ମୋର ପ୍ରସାଦ ଆଣିଲେ ଦିଟା। ପ୍ରସାଦ ଖାଇଲୁ।
ଆଜ୍ଞା।
ହୋ ପ୍ରସାଦ ଏମିତି ବହୁଥିଲା ଭଲ ଲାଗିଲା।
ପ୍ରସାଦ ରେ କଣ କଣ ଦଉଥିଲେ ମ ଜାଣିଛୁ କି ମନେ ଅଛି ଆଉ?
ଆଜ୍ଞା ମନ ଅଛି, ଏବେ ଏବେ ଯାଇଥିଲୁ ଆଜ୍ଞା।
ଆଜ୍ଞା କଣ ଦେଇଥିଲେ ଖାଇବାକୁ?
ଦେଇଥିଲେ ଭାତ।
ଭାତ ନୁହଁ ତାକୁ ଅବଢା କୁହାଯାଏ।
ଅବଡା ଅବଡା ଦେଇଥିଲେ ଅବଡା ଡା-ଡାଲି।
ଆଜ୍ଞା।
ପ୍ରସାଦ ଡାଲି, ଖଟା, ଖଟା, ଶାଗ ମୁଗ।
ଆଜ୍ଞା।
ଶାଗ ମୁଗ ଟିକେ ଘାଣ୍ଟ।
ଆଜ୍ଞା।
ଏଇ ସବୁ ଖିରି
ଆଜ୍ଞା।
ଆଜ୍ଞା ମୁଁ ଗୋଟେ ଅବଡା ଯୋଉ ହାଣ୍ଡି ନୁହଁ
ଆଜ୍ଞା।
ସେଇଥିରେ ଆଣିକି ଖାଇଲି, ସେଇଥିରେ ଖାଇଲେ ବହୁତ ଭଲ ଲାଗେ ନା କି?
ଅତି ଆନନ୍ଦମୟ ଖାଦ୍ୟ ଆପଣ ଖାଇଛନ୍ତି, ଯାହା ହଉ ଅବଢା ହାଣ୍ଡିରେ ଖାଇଛନ୍ତି। ଏତେ ସାରା ଜିନିଷ ସବୁ ଖାଇଲେ, କେତେ ଟଙ୍କା ନେଇଥିଲେ ଶହେ ଟଙ୍କା?
ଆଜ୍ଞା ଦି ଜଣଙ୍କର ଶହ ଶହେ ଦୁଇଶହ ଟଙ୍କା ନେଲେ।
ଆଛା ଆଛା ଗରମ ଗରମ ଥିବ ଆପଣ ନିମ୍ ପୁରା ଖାଇ ଥିବେ ନଗଦ ଆସଥିବ ଯୋଉ।
ଆଜ୍ଞା ମୁଁ ଆଜ୍ଞା ଏଠି ଖାଇଲିିନି ଆଜ୍ଞା, ସବୁ ଉପରେ ଯୋଉ ବସିକି ସବୁ ଖାଆନ୍ତି?
ଆଜ୍ଞା।
ଉପରକୁ ପଳେଇଲୁ ଦି ଜଣ ବସି ଖାଇକି
ଆହ୍ ଅତି ଅତି ଆନନ୍ଦମୟ ଖାଦ୍ୟ ଆପଣ ଖାଇଛନ୍ତି, ଯାହା ହଉ ଅବଢା ଖାଇଲା ଭଳିଆ ଅବଢା ଯିଏ ଖାଇଛି ସେ ସବୁ ପାଇଛି। କଥାରେ ଅଛି ଓ-ଓଡିଆ ଭାରି ବଢିଆ, ଅବଢ଼ା ସବୁଠୁ ବଢିଆ।
ଆଜ୍ଞା ଆପଣ ଯୋଉ ଯାଇଥିଲେ ପୁରୀ। ଠାକୁରଙ୍କ ପାଖକୁ ଜଗା ଦର୍ଶନ କରିବାକୁ, ଅବଢ଼ା ଖାଇଥିଲେ?
ଅବଢ଼ା ନଖାଇଲେ ଆମର ଜଗା ପାଖରୁ ଆସିବାକୁ ଭଲ ଲାଗେନି। ଯେମିତି ହଉ ଯେତେ ଭିଡ ହଉ ଯେତେ ଅପେକ୍ଷା କରିବାକୁ ପଡୁ ଅବଢା ଖାଇକିନା ଆମେ ଆସିବା କଥା ଆସିବୁ।
ଆଜ୍ଞା? ଶୁଣନ୍ତୁ ଆମେ ଆଗେ ଟ୍ରେନରେ ଯାଇଥିଲୁ, ଟ୍ରେନରେ ଟଙ୍କା ନେଲେ ମାତ୍ର ତିରିଶ ଟଙ୍କା।
ଆଜ୍ଞା।
ଧୀରେ ଧୀରେ ନେଇଗଲା। ତିରିଶ ଟଙ୍କା ତାପରେ ସେଠି ଯେମିତି ପହଞ୍ଚିଗଲୁ। ସେ ତାପରେ ଆଉ ଗୋଟେ ଭାଇ କହିଲେ ଏଇଠୁ ନେଇଯିବା ରୁଟି ଇଏହେରିକା ନେଇଯିବା। ସମୁଦ୍ର କୂଳକୁ ପଳେଇଲୁ। ସମୁଦ୍ର କୂଳରେ ଖାଇଲୁ ଖାଇକି ଟିକେ ବିଶ୍ରାମ ନେଲୁ। ଏଆ ବିଶ୍ରାମ ନେଇକି ତାପରେ ଉଠିଲୁ ଉଠିକି ଜଣଙ୍କ ଦିହ ଟିକେ ଅବାଗିଆ ଲାଗିଲା। ଅବାଗିଆ ଲାଗିଲା ଯେମିତି ସେଇଠୁ ଆମେ ପଳେଇଆଇଲୁ ସୋଗଦ୍ୱାର।
ଆଜ୍ଞା।
ସୋକଦ୍ୱାର ଆଗରେ ଆସିକି ଶୋଇଲୁ ଆଜ୍ଞା।
ଆଜ୍ଞା।
ଆଜ୍ଞା ନା ଶୁଭୁଚି ନା ଆଜ୍ଞା।
ଆଜ୍ଞା ଆଜ୍ଞା ହଁ ସ୍ଵଗଦ୍ୱାର ଆଗରେ ଶୋଇଲେ।
ଆଜ୍ଞା। ତାପରେ ଯ ଏତେ ଯାହାହେଲେ ଜିନିଷ ପତ୍ର ନେଇକି ଆଇଚୁ ଯାହେଲେ ବ୍ୟାଗ ହେରିକା। ବ୍ୟାଗ୍ ହେରିକା ନେଇକି ଆଇଚି ମୁଁ ଚେଇଁଲି ସେ ସବୁ ଶୋଇଲେ।
ଆଜ୍ଞା।
ଏମିତି ତାପରେ ଚାଲିଲା ତାପରେ ଉଠିକି ଆସିକି ତାପରେ ସକାଳେ ଏମିତି ହେଇଗଲା ଠାକୁରଙ୍କ ପାଖକୁ ଆଇଲୁ। ସେତେବେଳେ ଭିତୁରୁକୁ ଗଲୁନୁ ଗାଧେଇ ନଥିଲୁ। ଆମର ଯୋଉ ଜଗନ୍ନାଥଙ୍କ ପଛପଟେ ଯୋଉ ଅଛି ଯୋଉ ଘର ହରିଆ ସବୁ ଯୋଉ ରୁମ୍ ଏ ସବୁ ଯୋଉ ଯାଉଛନ୍ତି। ତାପରେ ଆସିକି ତାପରେ ଆମେ ତାପରେ ପଳେଇ ସମୁଦ୍ରରେ ଗାଧେଇଲୁ।
ଆଜ୍ଞା।
ସମୁଦ୍ର ରେ ଗାଧେଇଲୁ ନରେନ୍ଦ୍ର ପୋଖରୀରେ ଗାଧେଇଲୁ।
ଆଜ୍ଞା।
ନରେନ୍ଦ୍ର ପୋଖରୀ ରେ ଗାଧେଇକି ଆସି ଜଗା କୁ ଦର୍ଶନ କଲୁ। ଦର୍ଶନ କରି ଅଭଡା ଫବଡ ଖାଇକି ଚାରିଟା ବେଳୁ ଚାରଟା ବେଳୁ ତାପରେ ବାରଟା ବେଳକୁ ବାହାରିଲୁ ଏଠିକି ସମୁଦ୍ରକୁ।
ଆଜ୍ଞା।
ସମୁଦ୍ରରେ ଗାଧୋଇଲୁ ତିନିଟା ଯାଙ୍କେ ସା ତିନିଟା ସାଢେ ତିିନିଟା ଯାଙ୍କେ ଗାଧୋଇଲୁ। ତିନି ଘଣ୍ଟା ଟି ଗାଧେଇଲୁ ତିନି ଜଣ ପୁରା ମଜାରେ ଗାଧେଇଲୁ। ଗାଧେଇସାରିଲା ପରେ ଏମିତି ଭଲ ଲାଗିଲା ତାପରେ ଇଚ୍ଛା ହେଲା ସବୁ ଠାକୁରଙ୍କୁ ଭୋଗ ଫୋଗ ନାଇଁ ପୁଣି ଯାଇକି କିଣିକି ଆଣିକି ପୁଣି ବାହାରିଲୁ ଟ୍ରେନ ପାଖକୁ ଟ୍ରେନ ଏମିତି ଯାଇ ଚଢିକି ଯାଇଚୁ ମୁଁ ଜମା ରାତିରେ ଜମା ମୁଁ ଜମା ଶୋଇନି।
ଆଜ୍ଞା।
ରାତିରେ ଏମିତି ହେଲା ଟ୍ରେନରେ ମୁଁ ଶୋଇଚି ସେ ଦିଜଣ ଆବା କାବା। ସିଏ ଭାବୁଛନ୍ତି ଇଏ ଉଠୁନି ଜମା ପାଣି ଢାଲିଲେଣି ଦିବୋତଲ। ମୋ ପାଖରେ ଯେତିକ ବଇଛନ୍ତି ମୁଁ ଉଠୁନାହିଁ ତାପରେ ସେ ଟ୍ରେନରୁୁ ଓହ୍ଲେଇକି ମତେ ଆମେ ଦିଟା ଟ୍ରେନ ଧରିଯିବୁ ରାତିରେ ଗଲେ ମାନେ ଦିଟା ଟ୍ରେନ ଧରିବାକୁ ପଡିବ।
ଆଜ୍ଞା।
ଗୋଟେ ଟ୍ରେନ ତ ନେଇ ଛାଡିବନି।
ଆଜ୍ଞା।
ସେଇଥିପାଇଁ ମତେ ତାପରେ ଆଣିକି ଟ୍ରେନରେ ଆଉ ଗୋଟେ ଟ୍ରେନରେ ପକେଇଦେଲେ ପକେଇଦେଲେ କଣ ପଦାରେ ପକେଇଥିଲେ ଦି ତିନି ଜଣ ଆଙ୍କ।
ଆଜ୍ଞା।
ଯଉ ଦି ଜଣେ ଯାଇଥିଲେ ପକେଇଲେ। ଅ ତାପରେ ମୁଁ ତାପରେ ଉଠିଲି ଏମତି ମୁଁ କହିଲି ଏଠି କଣ ଆମେ ବଇଛୁ। ସିଏ ତାପରେ କହିଲେ ଆମେ ଆଉେ ଗୋଟେ ଟ୍ରେନରେ ଯିବା ଭୁବନେଶ୍ଵରରୁୁ ଭୁବନେଶ୍ ମତେ କହିଲେ ତୁ ଏମିତି ନିଦ କଣ। ମୁଁ କହିଲି ତମେ ଦି ଜଣ ହେତେବେଳେ ଶୋଇଲ।
ଆଜ୍ଞା।
ମୁଁ ଆଉ ଶୋଇ ପାରିଲିନି ଏକାଥରେ ମୁଁ ଯଦି ଶୋଇଲି ମୁଁ ଜମା ଜମା ଯଦି ଦି ଦିନ ନ ଶୋଇବି ଯଦି ଏକାଥରେ ଶୋଇବି ଗୋଟେ ଦିନ ପୁରା ଶୋଇବି।
ମାନେ ତମେ କୁମ୍ଭକର୍ଣ୍ଣ ଆଉ ଯଦି ଶୋଇବେ ଏକାଠି ଭଲସେ ଶୋଇବେ ଯଦି ନ ଶୋଇବ ନାହିଁ।
ଆଜ୍ଞା ଯି-ଯେ-ଯିଏ ଆଜ୍ଞା ପାଣି ଫାଣି ଢାଳିକି ଉଠେଇଲେ ବି ଆଜ୍ଞା ଉଠିବିନି।
ଆଁ ସେଇଭଳିଆ ନିଦ ବା ଆଉ ମୁଁ ଜାଣିପାଇଲି ଆଉ।
ଆଜ୍ଞା ତାପରେ ଆଜ୍ଞା ଆଇଚୁ ତ ତାପରେ ଭିତରେ ଆଇଲୁ ଟ୍ରେନ ଭିତରେ ତ କି ମଜା।
ନାଇଁ ଜୀବନରେ ମଜାମସ୍ତି କରିବା ମାନେ ଅତ୍ୟନ୍ତ ଭଲ କଥା। ଆପଣ ଯଦି ମଜା କରୁଚନ୍ତି। ଆଜ୍ଞା ଆପଣ ଯଦି ମଜା କରୁଚନ୍ତି ଆପଣ ଖୁସିରେ ରହିବେ, ସମୃଦ୍ଧିରେ ରହିବେ, ସବୁବେଳେ ରହିବେ। ମଜା ଯଦି ନ କରି ପାରିବେ ନା ପୁରା ଆପଣଙ୍କ ଜୀବନଟା ନଷ୍ଟ ହେଲା ଭଳିଆ ଲାଗିବ।
ଆଜ୍ଞା।
ଯାହା ହୋଉ ବୋହୁତ ଖୁସିର କଥା ଆପଣ ମଜା ମସ୍ତି କରୁଚନ୍ତି।
ଏଠି ଭାବିଲି ମୁଁ ଯାଇପାରିବି ନା ନାଇଁ ଡୋରି ନାଗିଥିବ ଯଦି ଜଗା ଡୋରି ଯାଇକି ପହଞ୍ଚି ପାରିବ।
ହୁଁ ଆଜ୍ଞା।
ଡୋରି ଡୋରି ନ ନାଗିଥିବ ଯଦି ଯାଇପାରିବନି।
ଆଜ୍ଞା।
ଆଜ୍ଞା। ଆ-ଆପଣଙ୍କ ଡୋରି ନାଗିଚି ତମେ ଯୋଉ ସାନ ଭାଇ ହେରିକା ଙ୍କୁ ନେଇକି ଇଚ୍ଛା ଅଛି ଯିବାକୁ
ଆଜ୍ଞା।
ଆଜ୍ଞା ଯେମିତି ଆର୍ଥର ସାନ ଭାଇ ହେରିକ ସମସ୍ତୁ କୁ ନେଇକି ଯାଇଥିଲ।
ଆଜ୍ଞା।
ଏଥର କଣ ଆଜ୍ଞା ଭାରି ଇଚ୍ଛା ଅଛି।
ଆଜ୍ଞା। ‌
ଆଜ୍ଞା ଆପଣ କଣ କହୁଚନ୍ତି କୁହନ୍ତୁ।
ନାଇଁ ଆପଣ ଏଇ ଯାଆନ୍ତୁ ଜଗାଙ୍କ ପାଖକୁ ଜଗାଙ୍କ ଦର୍ଶନ କରନ୍ତୁ। ଜଗାଙ୍କ ଡୋରି ନାଗିଲେ ବୋହୁତ ଭଲ କଥା। ଆ ଜଗା ଆପଣଙ୍କ ଆପଣଙ୍କୁ ଜଗା ପାଖରେ ଡୋରି ଆପଣ ନଲାଗି ଗଲେ ଆପଣ ଯେ ତେ ଚେଷ୍ଟା କଲେ ବି ଆପଣ ପୁରୀ ଯାଇପାରିବେ ନାହିଁ। ଯେତେବେଳେ ପ୍ରଭୁ ଜଗାଙ୍କର ଡୋରି ନା ଆପଣ ଛାଆଁ କ ଛାଆଁ ପୁରି ପଳେଇଲେ ଠିକ୍ ଅଛି ତାହେଲେ ମୁଁ ଆପ ଣଙ୍କ ନାଁକୁ ଚଢେଇ ଦୋଉଚି ଆପଣ ଆଣି ଆଠଶହ ଟଙ୍କା ଡିପ ଆମକୁ ପ୍ରଦାନ କଲେ ଆମେ ଆପଣଙ୍କୁ ପୁରି ନେଇକି ନା ଯିବୁ ତାହେଲେ ମୁଁ ରହୁଚି ଆଜ୍ଞା।
ଆଜ୍ଞା ଆଜ୍ଞା ବ ଆଜ୍ଞା ବନ୍ଧୁ।